ହାଲୋ ହୁଁ। ଆଉ କଣ ଖବର ତମର ଭାଇ?
ଅ ଭଲ ଆଉ ଖାଇକି ବଇଥିଲି ଆଉ ତମର କଣ ଖବର କୁହ?
ମୁଁ ଉଠିଲି ଆଜି ସା ଚାରିଟାରେ ଆଜି ଉଠି ଯାଇଚି। ସା ଆଡେରୁ ଉଠିକି ରାନୀଙ୍ଗ ଗୋଟେ ଭାଇ ସହ ଗଲୁ। ବ ବାଇଆ ବୋଠ ବ ତମେ ଜାଣଥିବ। ବାୟାବଠ୍ ରୁ ଆସ ବାୟାଗଟ ଗଲୁ ଚାଲ୍ ଚାଲି ଯୋଉ ହି ହିର ସାଇ ହିରୋ ସାଇକଲ୍ ଟା ନେଇଥିଲୁ ସାଇଡ୍ ରେ ଗଡେଇ ଗଡେଇ ଗଲୁ ତାପରେ ଗଲୁ ଆମ ବନ୍ଧ ଉପରେ ଉଠିଲୁ ବନ୍ଧ ଉପରେ ଉଠିକି ସେଠି ଗୋଟେ ଦେ ଖିଲୁ ସେ ସାପ ଟା ମରିକି ପଡ଼ିଚି। ତାକୁ କାଡ଼ିକି ରଖିଲୁ ରୋଡ୍ ସାଇଡ୍ ରେ ତାପରେ ଆଉ ଆଗେ ଦେ କୁକୁର ର କୁକୁର ଦିଇ ଜଣ ମାଡ଼ ଗୋଳ ହଉଥିଲେ ତାକୁ ଗୋଡ଼େଇଲୁ ତାପରେ ତକ ପୋଲ ଉପରକୁ ଯୋଉ ଚଢ଼ିଚୁ ସେଠି ଜଣେ ଗେଣ୍ଡୁ ଫୁଲ ତୋଳଥିଲା। ତା ସହ କଥାବାର୍ତ୍ତା ହେଲୁ କିଛି ପାଞ୍ଚ ଦଶ ମିଣ୍ଟି ସେ ଜଣେ ବଡ ହିସାବରେ ହେବେ। ସିଏ ଆମର ଯଉ କାଲି ପଲୋ ଉପରେ ରାତିରେ ଠିଆ ହେଇିକ ଗପୁଥୁଲି। ସେ ବିଷୟରେ ଫେଣି ଆଉ ଟିକେ ଗପିଥିଲୁ ଖେଳ ବିଷୟରେ ତାପରେ ଯୋଉ ପୋଲ ଉପୁରକୁ ଗଲୁ ଫୁଲ ମଝିରେ ଆଉ ଜଣେ ଠିଆ ହେଇଥିଲା। ତା ନାଁ ଗୋଟେ ଆମ ମନେ ପଡୁନି ସିଏ ମାନେ ସେ ଭାଇର ଚିହ୍ନା ଥିଲେ। ସେ ଭାଇ କଥା ହେଲେ ଦଶ ମିଣ୍ଟି ତାପରେ ଯେତେବେଳେ ଗୁ ତାପରେ ଆ ଏଠିକି ବୋ ଧୋବଣ୍ଡା ଗଡାଣି ରେ ଗଡୁ ଚା କରୁଥିଲା ଜଣେ ଚା ତାର ମୋର ଭାଇର ମୋର ପି ଦେଲୁ ପାଞ୍ଚ ଟଙ୍କିଆ ଦିଟା ତାରେ ପିଇକି ତାପରେ ହ୍ନା ତାପରେ ଦୁଗୁଣ୍ଡି ମଝିରେ ଆଉ ଗୋଟା ଗୋଟେ ବରା ଦୋକାନ ଥିଲା। ବରା ହେତେଳକୁ ସେ ଛାଣୁଥିଲା ଆମେ ପାଞ୍ଚ ଦଶ ମିନିଟ୍ ସେଠି ଠିଆ ହେଲୁ। ମାନେ ସକାଳୁ ଦାନ୍ତ ଘଷି କରିକି ପଳେଇଥିଳୁ ଟିକେ ଦାନ୍ତ ଘସି ଯ ଜରିରେ ନେଇ ଗଲୁ କୋଡ଼ିଏ ଟଙ୍କାରେ ବରା। ଗୋଟା ଗୋଟା ଖାଇକି ଚୋବେଇ ଚୋବେଇ ଗଲୁ ଇଆଡ଼େ ଚାଲ୍ ଚାଲି ଯାଉ ଥାଉ। ତାପରେ ଗୋଟେ ଦୁବୁଣ୍ଡିଆ ପଡ଼ିଆ କତିରେ ଜଣେ ଖେଳୁଥିଲା। ଭଲିବଲ୍ ସେଠି ଖେଳନ୍ତି ପ୍ରାଟିସ୍ ପାଇଁ ସେଠି ମୁଁ ଖେଳ ହେଇକି ଆମେ ଆ ଦେଖିଲୁ ଆମେ ବି ଟିକେ ପ୍ରାର୍ଟିସ୍ କରିଦେଲୁ ସେ ଭାଇ ହେରିକା ଚାଲ୍ ଯିବା ଟି ଅଣ୍ଡେ ପ୍ରାଟିସ୍ କରିବା। ଆଉ ହେଲା ଚାଲ ସେଠି ପ୍ରାଟିସ୍ କଲୁ। ତାପରେ ଦେଖିବ ମୋ କୁକୁଡା ଫାର୍ମ ଗୋଟା ମେରି ପୁର୍ ପୃର୍ବରୁ ପଡିବ। କୁକୁଡା ଫାର୍ମ କତିକି ମୋନିପ୍ଲାଣ୍ଟ ମାନେ ଆସିଥିଲା ଗାଡି। ଯିବାକଥା ସେ ଉଠେଇଲା ସେ ବହୁ ଜୋରରେ ଗ୍ୟାସ୍ ହେଇକି ହେଲା ଆମେ ତାପରେ ସେ ବାଟେ। ତା ନ ଯାଇ ପାରି ବିଲ ବାଟେ ଗଡିକି ଗଲୁ। ବିଲ ବାଟେ ଗଡିକି ତାପରେ ସେଠି ଯାଇଁକି ବର ଗଛ ପାଖରେ ଗଛରେ ବର ଗଛ। ମେରି ପୁରୁ ଗାଁ ଭିତରେ ବସିଗଲୁ। ମେରିପୁର୍ ଗାଁରେ ମୋର ଗୋଟା ସାରଙ୍କ କତିରେ ପ୍ଲସଟୁ ପଢୁଥିଲି ସିଏ ଭେଟ ହେଲେ। ସିଏ ଭେଟ ହେଲେ ଯେହେତୁ ମୁଁ ତାଙ୍କ ସହ କଥା ହବାକୁ ଇଚ୍ଛା ନଥିଲା। ମୁଁ ଏଠିଁ ଆଭୋଏଡ କରିବାକୁ ଯାଉଥଛି ଦେଖିଲାବେଳକୁ ସିଏ ଜେ ମୋ ନାଁ ଧରି ଡାକିଲେଣି। କହିଲେ ତୁ ଇଆଡେ କୁଆଡେ ବେ? ହଁ ମୁଁ ପଚାରିଲି ସାର ଆମେ ଦୌଡିବାକୁ ଆସ୍ତିଲୁ କହିଲେ କେବେଠୁ ଆସିିଚୁ କିରେ ମୁଁ କହିଲି ହଁ ସାରେ ବେଳେ ବେଳେ ପଳେଇଆସେ। ତାପରେ। ହୁଁ ତାପରେ ସେଠିଁ ଦଶ ମିନିଟ୍ ଖଣ୍ଡେ କଥା ହେଲୁ ତାପରେ ଆଉ ଗୋଟେ ସେ ଭାଇ ହେରିକା ଆମଏଁ ତୁ ସେକର ସାଇ ନୂଆ ହାଟ ଗୋଟେ କଲେଜ ଥିଲା ଥିଲା ଆମେ ଯାଉଥିଲୁ ସେଠି ଭାଇ ହେରିକା ଚିନ୍ହା ଚୀନ୍ହି ହେଇଯାଇଥିଲେ। ସେ ଗୋଟା ପୋଲ ଉପରେ ତାଙ୍କର ଗୋଟେ ଛୋଟ ପିଲା ଆସିଥିଲା ସେଠିଁ ବସିଥିଲେ ଦି ଜଣ। ତାଙ୍କ ସହ କଥା ହେଲୁ କଥା ହେଲୁ। ତାପରେ ରନିଂ କରିବାକୁ ଗଲାବେଳକୁ ହେଇଗଲାଣି ସାଢେ ପାଞ୍ଚ କି ଛଅ ସାଡେ ଆମେ ସାଢେଚାରିଟା ରେଯାଇଛୁ ଦେଖିଲାବେଳକୁ କଥା ହେଇ ହେଇ ହେଇ ଛଅଟା ହେଇଗଲା। ଛଅ ଟା ରୁ ତା ପରେ ଆମେ ଧନି ଧୀରେ ଧୀରେ ଫାଷ୍ଟ କିଛିଟା କଲୁ ତାପରେ ବର୍ତ୍ତ ବାୟ ଗଟ ଠାକୁରଙ୍କୁ ଗୋଳେଇ ଖେଳୁ ବଳି ଙ୍କର ମୋଟୁ ଗୁଳିକି କିଏ କି? ତାପରେ ଏତେ ମାନେ ଚାରି କିଲୋମିଟର ଖଣ୍ଡେ ର୍ରେଞ୍ଚ ର ଭିତରେ ରନିଙ୍ଗ କରିକି ରନିଙ୍ଗ କରିିକି ଫେଣେ ଫେରିଲୁ। ଫେରିଲା ବେଳକୁଫୁଣି ସାଇକେଲ ନେଇଥିଲୁ ଯେହେତୁ ସାଇ ଆମ ଦେହଟା ଦେହ ଉଇକ୍ ଲାଗୁଥିଲା। ଆମେ କହିଲୁ ଆଉ ଚାଲିକି ତ ଏତେ ଏତେ ବାଟଯାଇ ହବନି ତାପରେ ସେଇଆକୁ ନୁଁ ଚାଲ ବଢାହେଇଗଲା ସାଇକେଲ ପଳା ଆମକୁ କେତେ ଛୋଟ ପିଲା ସେ ଆମକୁ ଥଟା ହାଉସା କଲେକି ବଡ ପିଲା ହେଲେ ଆମ ପରି ସାଇକେଲ ରେ ଯାଉଛନ୍ତି। ଗାଡି ନାହିଁ ଆମେ କହିଲେ ହେଁ ଦିଅ ଛୋଟଛୁଆଁ ଜାଣିନାହାନ୍ତି ଆମେ ଜଗିଂ ହେରିକା କରିବାକୁ ଆଉଚୁ। କଣ ହଁ ତାପରେ ତ ଉଁ ହୁଁ। ମୁଁ ଟିକେ ସକାଳୁ ଇଏ କରେ। କ୍ରିକେଟ ହେରିକା ଆସି ଖେଳେ ଯୋଉ ଛୋଟ ପିଲା କିଛି ଖେଳନ୍ତି ତାଙ୍କ କତିରେ ଆସି। କ୍ରିକେଟ୍ ହେରିକା ଖେଳେ। କ୍ରିକେଟ୍ ହେରିକା ଖେଳିକି ମୁଁ କିଛି ଫେଣି ସେଇ ମୋର ଗାଧୋଇବାକୁ ହେଇଗଲା ବେଳକୁ ଏଗାରଟା। ଏଗାର ଖଣ୍ଡେ ବେଳକୁ ଏଗାରଟା ବେଳକୁ ନଈକି କେତେ ଛୋଟ ପିଲା ଥାଆନ୍ତି ତାଙ୍କ ସହ ଯାଏ ଆଉ ବଡ ଭାଇ କିଛି ଥାଉଁ ସାଙ୍ଗ ପିଲା କେତେଥାଏ ଯାଆନ୍ତି ଯାଏ ତାଙ୍କ ସହ ସେଠି ଗାଧୋଉ ଗପୁ ଏଠିଁ କଣ ହେଲା କଣ ନାହିଁ ଖେଳ ବିଷୟ ଇଏ ବିଷୟ ଏମିତି ମଁ ଗପୁ ଥାଉଁ ସେଠିଁ ଟାଇମ୍ ପଳାଏ ଘଣ୍ଟେ ଦେଢ ଘଣ୍ଟା ଉଁ ଆଉ ଆଉ ତାପରେ ଏମିତି ଗୋଟାଏ ହେଲା ବେଳକୁ ଫେଣି ଖାଇ ପିଇ ଆସି ଫେଣି ଫ୍ରି ଫେୟାର ଖେଳୁ। ଆ ହଁ ଆଜି କଣ ଖାଇବାକୁ ମୁଁ ଭୁଲି ଯାଇଥିଲି ଆଜି ମୁଁ ରୋଷେଇ କରିଥେଲି ଭାତ ଚିକେନ ଆଜି କରିଥେଲି। ଚିକେନେ ଟା ମାନେ ଆଜି ଟିକେ ଉଁ ଚିକେନ ଫାଷ୍ଟେ ଯାଇକରୀ ଗ୍ୟାସ ଚୁଲି ଲଗେଇଥିଲି ମୁଁ ଫାଷ୍ଟ ଟାଇମ୍ ପାଇଁ ଚୁଲି ରେ ରୋଷେଇ କଲି ଚୁଲି ରେ ଗଲି କଢେଇ ଆଣି ରଖ ସେ ଯେତବେଳେ ସେ କଢେଇରେ ଟିକିଏ ଛୋଟଟେ ହୁଁ ଥିଲି ତାପରେ କାମଥିଲା ତାପରେ ମୁଁ ଗୋଟେ ଆମ ଘର ପାଖରେ ଜଣକୁ ପଢେଇ ଆଇଲି ତାର କଲି ସୋରିଷତେଲ ହେରିକା ପକେଇଲି ତାପରେ ପିଆଜ ହେରିକା ମାନେ ଘରେ କାଟି ଦେଇଥିଲେ ମୁଁ ପିଆଜହେରିକା ଆଣି ଜାଗିଲି ତାପରେ ଚିକେନ ହେରିକା ଧୋଇ ଦେଇେ ମାନେ ଖାଲି ଲୁଣ ଟିକେ ହଳଦୀ ଟିକେ ପକେଇ ଦେଇଥିଲି ମାନେ ଟିକେ ମାନେଏତେ ସଫ୍ଟ ହେଇଯିବ ବୋଲି ସେରା କରିଥିଲି
ହୁଁ।
ତାପରେ ଦହି ମ୍ୟାଗନେଟ କରିଦେଇଥାନ୍ତି ମ୍ୟାଗନେଟ୍ ନା ମ୍ୟାଗନେଟନା ମନେ ରହୁନି ମ୍ୟାରି ନେଟ୍ କରିଦେଇଥେଲୁ ଆଉ ତାପରେ ଏମିତି ପକୋଡ଼ା ବୋଲି କରିିବି ବୋଲି ଭାବିଥେଲି ପକୋଡ଼ାତ ଆଉ ହେଇ କରିହବନି ଘରେ ଏତେ ଜିନିଷ ନଥିଲା କନ୍‌ଫ୍ଲୋର ପାଉଡର ମାଉଡ଼ର ନଥିଲା ଆଉ କରିହେଲାନି ତାପରେ ଚିକେନ କଷା ଆଉ ଭାତ ଆଉ ପାମ୍ପଡ଼ଟା ଶୀରାମ ପାମ୍ପଡରେ ଛାଣିଥିଲି ଛାଣିଦେଇକି ଖାଇଦେଇ ଆସିକିଏଇନେ ବସିଚି ବଟ୍ ତମ କଥା ମନ ପଡ଼ିଗଲା ମୁଁ କହିଲି ଭାଇ କିଟିକେ କଲ୍ ଲଗେଇଦିଏ ଆଉ କଣ ତମ ଖବର କଣ ଆଉ କୁହ।
ଆ ଯଦି ଭାଇକି ଫୋନ୍ କରିଚ ଭାଇତ କିଛି ଉପଦେଶ ଦବ ନିହାତି ଶୁଣ ତମେତ ରୋଷେଇ କରୁଚ?
ହଁ।
ତମେ ଯାହାବି ରୋଷେଇ କର
ହଁ ହଁ।
ରୋଷେଇ ତମେ ଯେକୌଣସି ଆ ମାନେ ଯେକୌଣସିବି ଆଇଟମ୍ କର ସେ ମାନେ କଁ? ସେ ରେସିପିଟା ଯେତେବେଳେ ସରିବ ତମେତର କଁ କହୁଚି? ଧର ତମେ ଏଇନା ଅଣ୍ଡା ତରକାରୀ କରୁଚ ବୁଝିଲ। ଅଣ୍ଡା ତରକାରୀ ଯେମିତି ସରିବ ମାନେ ତମର ଫୁଲ୍ ପ୍ରସେସ୍ ସରିଗଲା ଲାଷ୍ଟକୁ ଅଳ୍ପ କିଛି ଚିନି ପକେଇବ। ଯେକୌଣସି ତରକାରୀ ହଉ।
ହୁଁ ହୁଁ।
ବୁଝିଲ ତସେ ଚିନି ପକେଇଲେ ସେଆମର ସବୁ ଟେଷ୍ଟ ବାଲାନ୍ସ କରିଦବ। ବୁଝିଲ।
ହୁଁ।
ମୁଁ ତମେ ଦେଖ ମୁ ଯେ ମାନେ ଅଳ୍ପ ବୟସରହିଁ ସବୁ କିଛି ଶିଖି ଯାଇଥିଲି ରୋଷେଇ। ବିରିୟାନୀ ଠାରୁ ଆରମ୍ଭ କରି ମାନେ କୌଣସି ଏମିତି ଆଇ ଟମ୍ ନାଇଁ ଯୋଉଟାକି ମୁଁ ଟ୍ରାଏ କରି କିଛି କରିଚି ବୋଲି। ସବୁ କିଛି ମୁଁ ଆଇଟମ ଟ୍ରାଏ କରିଚି ନିଜେ ଘରେ। ବୁଝିଲେ ତମେନ୍ କଥା ହଉଚି ଆଁ - ଆଁ ଫାଷ୍ଟ ମାନେ କଣକଇଁଲ ଯେକୌଣସିବି ତମେ ତରକାରୀ କର ଲାଷ୍ଟକୁ କିଛି ଚିନି ପକେଇ ଦବ ଯୋଉଟାକି ତମ ଟେଷ୍ଟେକୁ ବଢ଼େଇ ଦେବ ବୁଝିଲ।
ହୁଁ ହୁଁ।
ହୁଁ ଆଉତ ଆମେ ରିସେଣ୍ଟଲି ହେଇ ଆମେ ବିରିୟାନୀ କରିଥିଲୁ ପର୍ ଦିନ।
ହୁଁ ହୁଁ।
ଆଜି ଟିକେ ଆଇଁଷ ଗ୍ୟାପ୍ ରଖିଦେଲି ଖାଇଲିନି ଆଜି ଆଜି ନହେଲେ ରିସେଣ୍ଟଲି ଆମେ ପର ଦିନ କରିଥିଲୁ ବିରିୟାନୀ। ଆଣିଥିଲୁ ଅଢେଇ କିଲେ ଚିକେନେ ଆଣିଥିଲୁ। ଆଉ ରାଇସି ଆଣିଥିଲୁ ଦେଢ କିଲେ।
ହୁଁ।
ଆମେ ଖାଉଥିଲୁ ବା କୋଡିଏ ଜଣ ଖଣ୍ଡେ ଥିଲେ। କଣ ମୁଁ କଲି ସମସ୍ତେ ଖାଇଲେ ବସିକି ଖାଇଲେ ଚ୍ ସମସ୍ତେ ବି ସମସ୍ତଙ୍କ ଓପିନିଅନ ଦେ ବିରିୟାନୀ କହିଲେ ଦୋକାନ ଠାରୁ ବି ଭଲ ଲାଗୁଛି ସମସ୍ତେ ମାନେ ପି ସବୁ ପିଲା ବୋ ଭଲ ହେଇଥିଲା ସେଦିନ ବିରିଆ ଏଇଟା ତାପରେ ମୁଁ ଯେତିକି ଭାବୁଛି ନା। ହଁ ହେଇଗଲା ମାନେ ବୁଝିପାରୁନା ସେ ଝିଅ ପିଲା ଥିଲେ ନା ତା ଦେହରେ ତ ସେମାନେ ଏତେ ଚିକେନ କୁ ବେଶୀ ପସନ୍ଦ କରନ୍ତିନି ସେମାନେ ବେଶିକାଲି ପା ପାଞ୍ଚ ଛଅ ଜଣ ଝିଅ ଖାଲି ରାଇସି ଖାଇଛନ୍ତି ଚିକେନ ଖାଇନାହାନ୍ତି।
ହୁଁ।
ବୁଝିଲେ? ଆଉ ତାପରେ ଆମର ଯୋଉ ରହିଲା ମୁଁ ଯେତିକି ଭାବ ବୁଚି ଆମେ ଆଇଁଷ କୁ ଛାଡି ସାଧା ଖାଇବା ଟା ବେଟର ମୁଁ ଯେତିକି ଭାବୁଛି। କାରଣ ଦେଖ ଆମକୁ ମଟନ ଯେତିକି ବି ପ୍ରୋଟିନି ଦଉଚି ତାଠାରୁ ଅଧିକା ପ୍ରୋଟିନି ଦବ ଆମର ରାଜମା ରାଜମା
ରାଜମ ରାଜମା।
ନା ରାଜମା ଗୋଟେ ଅଛି ସେ ଆମ ବଡ଼ ବଡ଼ କାଜୁ ଭଳିଆ। ବୁଝିଲେ ସେଗୁଡା ବହୁତୁ ବଢିଆ ଲାଗିବ ଖାଇବାକୁ। ହେଲା ତାକୁ ସିଝେଇକି ଫୁଟେଇକି ଖାଆନ୍ତି ସେ ବହୁତୁ ଭଲ ଲାଗିବ। ଖାଏ ମଟନ ଠାରୁ ବି ଅଧିକ ପ୍ରୋଟିନ୍ ଦବ। ତାପରେ ଆମର ରହିଲା ଚିକେନେ ବଏଲର ଚିକେନେଟା କିଲୋ ଆମର ପଡିବ ପନ୍ଦରଶହ ପାଖାପାଖି ଆଉ ହଁ ଆଉ ତା ପରେ ଚିକେନେ ରହିଲା ଚିକେନେ ମୋ ଜାଣିବାରେ ଯେ ଯେଦିବି ଆମେ ଚିକେନେ ଖାଉଛେ ଦେଶୀ କୁକୁଡ଼ା ଖାଇଲେ ଭଲ। ଯଦି ଦେଶୀ ନମିଳୁଚି ବ୍ରଏଲର ଖାଇବା ଟା ଭଲ ନୁହଁ କାରଣ ଦେଖ ବ୍ରଏଲର ଯେତିକିବି ଭିଟାମିିନ ତ ବ୍ରଏଲର ବେଶି ଭିଟାମିିନ ତ ଦଉନି। ବଏଲର କିନ୍ତୁ ତା ଠାରୁ ବେଟର ଆକୁ ନଖାଇକି ଆମେ ଯଦି ସୋୟାବିନ୍ ଖାଇବା ଫର୍ଚୁନୁର ତ ସେଇଟା ବେଟର। ରହିବ ଆମ ଲାଗି ଦେହ ପାଇଁ ସେଟା ଭଲ ରହିବ। ଆଉ ଆମେ ସେ ଯୋଉ ହରଡ଼ ଡାଲି ଫିଆ ମାନେ ଯେ ସେ ହରଡ଼ ଡାଲି ମସୁର ଡାଲି ଏଗାରାକୁ ଯଦି ଆମେ ଛାଡିଦବା କୋଳଥ ଡାଲି ମୁଗ ଡାଲି ବିରି ଡାଲି ଏଗୁଡା ମାନେ ଦେଖ ଦେହକୁ ବହୁତୁ ପ୍ରୋଟିନି ଦେବେ ଲୋ ଲୋକମାନେ ଆଜିକାଲି କଣ ପାଟି ସ୍ୱାଆଦ ଖୋଜିକି ଇଆଡୁ ସଆଡୁ ଖାଲି ଖାଉଛ ହରଡ଼ ଡାଲି ଖାଉଚନି। ଲୋକଙ୍କ ଫୁଟାଣି ମାରି କହୁଛନ୍ତି ମାନେ କଣ କହିଲ ମୁଁ ବୁଲେଟ୍ ହରଡ଼ ଡାଲି ଖାଉଛି। ଆରେ ଭାଇ ତା ଦେହରେ ପ୍ରୋଟିନ କେତେ ଅଛି? ପ୍ରୋଟିନ ତ ତା ଦେହରେ ମୁଳରୁ ନାହିଁ ନା ତ ତୁ ଖାଇଲେ ଲାଭ ଟା କଣ ଅଛି ଖା ପଇସା ପ ନେଖା ଦେଇକି ଖାଲି ପାଟି ଟେଷ୍ଟ ପାଇଁ ଭଲ କରୁଛୁ ଆଉ କିଛି ଲାଭ ନାହିଁ ତା ଦେହରେ କୋଳଥ ଡାଲି। କୋଳଥ କିଲୋ ଏଇନା ପାଖାପାଖି ଅଶି ଟଙ୍କା ସିଏ ଆଉ ହଉନ ମିଳୁନି ବି ଚାରିଆଡେ ବୁଝିଲ ସେ ୟାର ଗାଁ ରେ ମିଳୁଛି। ଯୋଉଟା କି ଆମ ଇଆଡେ ହଉଛି ଆମେ ତ କୋଳଚ ଡାଲି ଡେଲି ଖାଉଛୁ ଆଉ। ଆଉ ତମର ସବୁ ମାନେ ଖିଆ ପିଇ ସବୁ ଠିକ ଠାକ ରହୁଛି
ହଁ ହଁ ମୋର ଭାଇ ମୁଁ ଦେହ ପ୍ରାତି ବହୁତ ଦାୟିତ୍ୱବାନ ପିଲା। ମୋର ଟିକେ ବି କାମ ଅଛି ମୁଁ ଟିକେ ରହୁଛି ଟିକେ ଅର୍ଜେଣ୍ଟ କଲ୍ ଆଇଛି ଦି ତିନିଟା କଲ
ହଉ ହଉ।
ତୁ କାଟିବି ନା ମୁଁ କାଟିବି?